ହାଲୋ।
ହଁ।
କଣ କରୁଚୁ?
ଏଇ ତ ଏଇ ଖାଇକି ଏବେ ଆସିଲି।
ଆଚ୍ଛା ଖାଇସାରିଲୁଣି ତାହେଲେ।
ମୁଁ।
କଣ ରୋଷେଇ ହେଇଥିଲା ଆଜି ତମର?
ଆଜି ହେଇଥିଲା ଭାତ ଆଉ ହୋଉଚୀ ମାଛ।
ହଁ।
ଆଉ ହଉଚି ପୋଟଳ ଆଳୁ ଭଜା।
ଆଛା ମାଛ ମାନେ ତମର କି ମାଛ ହେଇଥିଲା?
ଆମର ଆଜି ନଈରୁ ଯୋଉ ମାଛ ଧରାହେଇକି ଆସିଥିଲା।
ଓହୋ ତମ ଆଡେ ନଈ ଅଛି?
ହଁ ଆମର ସେ ନଈରେ ହିଁ ସବୁ ମାଛ ଧରୁ ଛନ୍ତି ଆସୁନ। ଆଉ ସବୁ ଖାଆନ୍ତି ଲୋକମାନେ।
ଆଛା ଆଚ୍ଛା ହଁ ନଈ ମାଛ ଟା ବଢିଆ ମାନେ ସୁଆଦ ଲାଗେ ନାଇଁ କି?
ହଁ ସ୍ୱାଦ ଟାଇ ହିଁ ଅଲ୍ଗା ପ୍ରକାର।
ହୁଁ ଆମ ଆଡେ କିନ୍ତୁ ନଈ ନାହିଁ। ଆମର ଯେତେବେଳେ ବଜାରକୁୁ ଯାଆନ୍ତି। ଓ ମାଛ କିଣିକି ଆଣନ୍ତି ଆଉ ସେଇ ମାଛ। ମାଛ ହିଁ ଆମେ ରୋଷେଇ କରୁ କିନ୍ତୁ ନଈ ମାଛ। ର ସ୍ୱାଦଟା ବହୁତ୍ ବଢ଼ିଆ ଲାଗେ। ମୋ ମାମୁଁ ଘର ଆଡେ ନଈ ଅଛି ମୁଁ ଯେବେ ଯାଏ ମାମୁଁ ଘର ଆଡେ ତ ତାଙ୍କ ନଈଆଡ଼େ ବି ମୁଁ ବୁଲିବା ପାଇଁ ଯାଏ। ବଢିଆ ଲାଗେ ଫଟ ଉଠେଇକି ଆସୁ ସମସ୍ତେ। ଆଉ ନଈକି ବି ଯାଉ ଖେଳୁ। ଆଉ ମୋତେ ଆସିବା ପାଇଁ ତ ବିଲକୁଲ ହିଁ ଇଚ୍ଛା ହୁଏନି।
ହୁଁ
ଏଇ ଆଉ ତମେ ନଈ ଆଡେ ଯାଅ ନା ଯାଅନି?
ହଁ ଆମର ନଇ ଆଡେ ଯାଉ। ନୂଆ ବର୍ଷରେ ଯାଉ ଅନ୍ୟ ଟାଇମରେ ଯାଉ କାରଣ ଆମର ଏଠି ଖ ସବୁ ଲଗାହେଇଛି ସବୁ ବୁଲାବୁଲି କରିବାକୁ ମଧ୍ୟ ଯେତେବେଳେ ଯାଆନ୍ତି ଘର ଲୋକ।
ଓହୋ ତୁ ଯାଇଛୁ ନା କେବେ ନଈକି?
ହାଁ ମୁଁ ତ ବହୁତ ଥର ଯାଇଛି।
ଓହୋ ଡର ଲାଗିନି ତୋତେ?
ନାଇଁ ଆମର ଏଇତ ଲୋକ ବହୁତ ଅଛନ୍ତି। ସେଠି ବିଲ ପାଖରେ ବିଲ ମୁ ଲୋକ ବି କାମ କରନ୍ତି ସେଠି। ହଁ ଡର ଲାଗେନି ଆଉ
ହୁଁ ହୁଁ ଆଉ ତମ ଗାଁରେ କି କି ମନ୍ଦିର ସବୁ ଅଛି?
ଆମ ଗାଁରେ ତ କେତେ ମନ୍ଦିର ଅଛି ଆଉ?
ଆଉ ତମ ଗାଁ ପାଖ କୁଲ ତମ ଗାଁ ପାଖକୁ ଲାଗିକି କୋଉ ମନ୍ଦିର ଅଛି?
ଆମ । ଆଉ ମହାଦେବ ମନ୍ଦିର। ଅଁ ବାସୁଳେଇ ମନ୍ଦିର। ତାରିଣୀ ମନ୍ଦିର ସାଇବାବା ମନ୍ଦିର। ଓହୋ କେମତି ରାଧାକୃଷ୍ଣଙ୍କ ମନ୍ଦିର।
ତମ ଗାଁରେ ତ ବହୁତ ମନ୍ଦିର ଅଛି।
ହୁଁ। ଆମର ସେଇ ମନ୍ଦିର ପାଖରେ ବି ମଧ୍ୟ ବଡ ପୋଖରୀ ଟେ ଅଛି।
ହୁଁ ହୁଁ।
ଭଲ ହେଇକି ଗଛ ଲାଗିଛି। ସେଠି ବହୁତ ବଡ ଗଛ ଗଛ ଲାଗିଛି ସବୁ। ଓ ସବୁ ମନ୍ଦିର ପାଖରେ ପ୍ରାୟ ଗୋଟେ ଗୋଟେ କଳ ଟିିୱେଲ ଅଛି। ଓ ଲୋକମାନେ ପାଣି ଫାଣି ପିଇବା ପାଇଁ ସୁବିଧା ରଖାଯାଉଛି।
ଆଛା ଆଛା।
ହୁଁ।
ଆଉ କଣ କହ? ରୋଷେଇ କିଏ କରେ ତୁ କରୁ ନା ତୋ ମା କରନ୍ତି?
ନାଇଁ ରୋଷେଇ ମୁଁ କରେ ବେଳେବେଳେ ନଚେତ ମୋ ମା ବି କରନ୍ତି।
ଆଛା। ଆଉ କୁଆଡେ ସବୁ ପିକିନିକି ଯାଇଥିଲୁ ନା ଏ ବର୍ଷ କୁଆଡେ ଯାଇନୁ?
ହଁ ପିକନିକ ଯାଇଥିଲୁ ଏ ବର୍ଷ ଯାଇଥିଲୁ ଗଞ୍ଜାମ କୁ।
ଆଚ୍ଛା ଗଞ୍ଜାମ।
ଭଲ ମଜା ହେଇଥିଲା, ଗଞ୍ଜାମ ରେ। ଆମେ ସବୁ ସାଙ୍ଗ ମାନେ ସବୁ ଯାଇଥିଲୁ ଯେତବେଳେ, ଭଲ ମଜା ହଉଥ।
ହଁ, ସାଙ୍ଗ ମାନଙ୍କ ସହିତ ଗଲେ ତ, ବହୁତ ବଢିଆ ଲାଗେ। ଥାଏ, ଆଉ ମଜାମସ୍ତି ବି ବହୁତ ହେଇଥାଏ। ହଁ କି। ମୁଁ ଏବ ବର୍ଷ କୁଆଡେ ବି ଯାଇନି? ପିକନିକ୍ କୁଆଡେ ବି ଯାଇନି? ବାସ୍ ଖାଲି ଯାଇଥିଲି, ଅଁ ପୁରୀ ଯାଇଥିଲି। ଅଁ, ଜଗନ୍ନାଥଙ୍କ ଦର୍ଶନ କରିଚି। ମତେ ପୁରୀ ଯିବାକୁ ବହୁତ ବଢିଆ ଲାଗେ। ଆଉ ପ୍ର
ହଁ।
କଉ ଅର୍ଶ, ମୁଁ ଅର୍ଷ କରେ ଥରେ ଯାହା ବିି ହେଲେ ପୁରୀ ଯାଏ। ଆଉ ମୋତେ ତ ଜଗା ଦର୍ଶନ ସାରିଲା ପରେ-ଏ ସି ବିସ୍ କୁ ସମୁଦ୍ରକୁ ପଳାଏ। ଅ ସମୁଦ୍ରରେ ରେ ଗାଧେଇବାକୁ ବହୁତ ବଢିଆ ଲାଗେ। କେତେ ଶାନ୍ତି ଲାଗେ! ଗେ, ଆଉ ହେଲେ ସେତେବେଳେ, ଜୁଆର ଗୁଡା ଆସୁ ଥାଏ ନା, ଡର ତ ଲାଗୁଥାଏ। ହେଲେ ବି, ବଢ଼ିଆ ଲାଗୁଥାଏ। କେବେ ଯାଇଛୁ ପୁରୀ, ନା ଯାଇନୁ?
ହଁ, ମୁଁ ବି ଏବେ ଯାଇଥିଲି। ଯାଇକି ଏବେ ହେଇ ବୁଲି ବୁଲିକି ଆସିଲେ। ସେଠି ଦି ତିନି ଦିନ ରହିଲୁ। ଆଉ ସାଙ୍ଗ ମାନଙ୍କ ସହିତ ରହିଲୁ। ଜୁଜି ମାନେ ସବୁ ଯାଇଥିଲେ। ତାଙ୍କ ସହିତ ଯାଇଥିଲି ତ, ବୁଲାବୁଲି କରିକି ଆସ୍ ଆଉ ହଉଚି-ଇ ସମୁଦ୍ର କୂଳକୁ ଯାଇଥିଲୁ ବି ସୁଧା ରାତିରେ। ବୁଲିବା ପାଇଁ ଆଉ-ଉ ଜଗାଙ୍କୁ ଦର୍ଶନ କରିୁଥିଲି ମଧ୍ୟ। ବୁଲାବୁଲି କରିକି ସବୁ କିଣାକିଣି କରିକି ଆସିଲୁ ଆଉ। କିଛି ଘର ଜିନିଷ କିଣିଲୁ-ଉ ଅ ହଉଛି କିଛି ଗଜା ମ-ମଧ୍ୟ କିଣିଲୁ, ଏସବୁ କିଣାକିଣି କରିକି ଆସିଲୁ ଆଉ।
ଗଜା ଟା ଖାଇବାକୁ ବଢିଆ ଲାଗେନି ନା?
ନାଇଁ। ଗଜାରେ ସବ ହ ବହୁତ ଭଲ। ହଁ ମୁଁ ତ ଗଜା ବହୁତ ଖାଇଦିଏ।
ମତେ କିନ୍ତୁ ଗଜା ଟା ମୁଁ ଖାଏନି, ଏଇଥିପାଇଁ କି ମୁଁ ମିଠା ଏତେ ଖାଏନି ନା।
ହୁଁ।
ସେଥିଲାଗି ଗଜାଟା ଖାଇବାକୁ, ଏତେ ମୋତେ ଭଲ ଲାଗେନି। ଖାଏ, ଅଳ୍ପ ଟିକେ ଖାଇଦେଲେ ଭଲ ଲାଗେ। ଯେହେତୁ ମିଠା ମୋର ପସ୍ ସନ୍ଦ ନୁହେଁ, ସେଥିପାଇଁ ଏତେ ଖାଏନି।
ହଉ ହୋ। ଆଉ। ହଉ ହଉ।
ହଁ, ହଁ, ଆଉ କଣ କହ?
ଆଉ ଆଉ ତୁ ତମ ଆଡେ କଣ ବର୍ଷା ହେଇଥିଲା?
ହଁ ଆଜି ବହୁତ ଜୋରରେ ବର୍ଷା ହେଇଥିଲା। ବର୍ଷା ଦିନ ତ ଆସିଲା ସବୁଦିନ ହିଁ ବର୍ଷା ହବ ଆଉ ବର୍ଷା ତୁ ଅଧିକ ଡର ଲାଗେ କୋଉଟା କହିଲୁ ବିଜୁଳିଟାକୁ? କାରଣ ବିଜୁଳିଟା ମାରିଲେ ନା ବହୁତ ଡର ଲାଗେ। ତାପରେ ବି ବାହାରେ ସବୁ ଲୋକ ବୁଲୁଛନ୍ତି ନା ହେଲେ? କିଏ କଣ ଜାଣିଥାଏ କି ହଠାତ୍ ଯେତେ ବିଜୁଳି ମାରିବ କେତେ କ୍ଷତି ହୁଏ କହିଲୁ?
ହୁଁ
ବର୍ଷା ହେଲେ କିଛି ନାହିଁ କିନ୍ତୁ ବିଜୁଳି ମାରିଲେ ବହୁତ କ୍ଷତି ହୋଇଯାଏ। ହଁ
ହଁ। ଆଉ କଣ?
ହଁ ଭଲ ଆଉ ଭଲ ସବୁ ଆଉ ଘରେ କେମିତି ଅଛନ୍ତି?
ହଁ କ ଆଉ ଚାଲିଛି କଣ? ହଁ ମୁଁ ତ ଟିକେ ଚାଲିଛି ଯେ ହୁଁ
ହଁ ଏବେ ତ ରଜ ପରେ ପରେ ସମସ୍ତଙ୍କ ଦେହ ଖରାପ ହେଇଯାଏ। କାରଣ ଏଇ ଯୋଉ ଖରାଦିନେ ଯୋଉ ଗରମ ଗରମ ତ ଲୋକ ସହିପାରନ୍ତିନି। ଆଉ ଦି ଦିନକୁ ଦିଇଥର ତିନିଥର ଗାଧୁଆ ଗାଧୋଇ କରନ୍ତି ଆଉ ସେଗୁଡାକ ପୁଣି ଥଣ୍ଡା ହବ ନା ନାଇଁ?
ହୁଁ
ସେତେବେଳେ ଘର ଲୋକ କହିଲେ ବି ମାନନ୍ତିନି ମାନିବେ ବାକ କେମିତି ଯୋଉ ଗରମ ହଉଛି।
ହୁଁ।
ହ୍ୟାଲୋ।
ହାଲୋ।
ହୁଁ।
ହଁ।
କାମ କରିବ କି?
ଓହୋ।
ହଉ ତାହେଲେ ଆମେ ପରେ କଥା ହବା। ହେଲା ତୁ କଲ କରିବୁ ମତେ?
ହୁଁ।
ରଖୁଛି।
ହୁଁ।
ହଁ।